ହାଲୋ। ହ୍ୟାଲୋ
ହ୍ୟାଲୋ
ହଁ
କଣ କରୁଛ
ଏଇ ବସିଛି ତମେ
ଏଇଠି ମୁଁ ଏଇଠି ବାହାରେ ବୁଲୁଛି ଆଉ
ଟିଉସନ କରିଛାଇିଲଣି
ହଁ କେତେବେଳୁ ଆସିଲିନି
ଆଉ କଣ ଖାଇଛ
ହୁଁ ସେଇ ଦେଇ ଆଣିଥିଲା ଆମର ଏଠି ମୀନା ବଜାର ପଡିଛି ଯେ
ହୁଁ
ସେଇ ମୀନା ବଜାରରୁ କଣ ଟିକେ ଆଣିଥିଲା ଖାଇଥିଲୁ ଆଉ ଆଜ ଶୁକ୍ରବାରେ ବିନା ପିଆଜ ରସୁଣ
ସନ୍ତୋଷୀ ମାଙ୍କର କି
ନାଇଁ ଶସଙ୍ଗ
ହଁ ହଁ
ହୁଁ ଆମର ଦୀକ୍ଷା ନେଇଛୁ
ଓହୋ ମୋ ସାଙ୍ଗ ଜଣେ ବି ଅଛନ୍ତି ସତ୍ସଙ୍ଗରେ
କିଏ
ସେ ଭୁବନାଡ଼ୁ
ହଁ ସେ କହୁନା ତା ନାଁ ଟା କାଲି ଚିହ୍ନିଥିବି
ହଁ ଚୀର ଦୀପା
ଅ ଚିର ଦିବା ଦିଦି
ହଁ
ତମ୍ ଘରଟା ହେଇଛି ଯୋଉ ଉ ଜୟପୁର
ହଁ ବଧେ ଜାନି
ହୁଁ ହଁ ଚିର ଦିପା ଦିଦି ହଁ ମୁଇଁ ଚିହ୍ନିଛି ତାଙ୍କୁ ସେ ଢେଙ୍କାନାଳ ପଡୁଛନ୍ତି ନା
ହୁଁ ସେଇଠିତ ଆମେ ଆଛୁ ଆଉ
ସେଇଠି ତମେ ଅଛ
ହଁ
ତମେ ସେଇଠି ଅଛ
ଆଜି ତାଙ୍କୁ ଛାଡି ନେଇଥିଲି ବା
କୋଉଠି କି
ଛାଡି ନେଇଛି ବସଷ୍ଟାଣ୍ଡକୁୁ ଯିବା ପାଇଁ ସେ ଘରକୁ ଗଲେ ନା
ହୁଁ ସେ ଆସିଲେ କାଲି ଆମର ଡିପି ୱାର୍କ ଅଛି ସେ ହଁ ଆମେ ହ ଯିବୁ ତାଙ୍କ ଘରକୁ
ଓ ହୋ
ଆଉ କଣ ତମେ କଣ ଖାଇଥିଲ
ମୁଁ ଖାଇଥିଲି ବା ଆଗ ଯେତେକ କଲେଜ ଗଲି ସେତବେଳକୁ ତ ପଖାଳ ଖାଇ ଦେଇେଇଥିଲି ତାପରେ ଦିପରେ ଆସିକିନି ପୁଣି ପଖାଳ ଖାଇଥିଲି ତାପରେ ଯାଇକିନି ସିଆଡୁ ଆସିଲି ହୁଁ ଖାଇଲି ଇପି ଆଉ ମ୍ୟାଗି
ଏବେ ଖାଇଲ
ହଁ।
ଉଁ ହୁଁ ଆଉ ଆଉ ରାତିରେ କଁ ରୋଷେଇ।
ରାତିରେ।
କଣ।
ସେଇ ରୁଟି ତକାରୀ ଆଉ।
ଉଁ ହୁଁ। ହଉ। ତମ ଘରେ କିଏ କିଏ ଅଛନ୍ତି।
ଆମ ଘରେ ବାପା ବୋଉ। ବଡ ଭାଇ ଭାଉଜ ସାନ ଭାଇ ଆଉ ଝିଅ।
ଉଁ ତମେ କେତେ ଭାଇ ଭଉଣୀ।
ଚାରି ଭାଇିଭଉଣୀ।
ହୁଁ ତମେ ସାନ।
ବଡ଼।
ତମେ ସବୁଠୁ ବଡ।
ଝିଅରୁ ଭାଇ ଅଛନ୍ତି ତାପରେ ମୁଁ ତାପରେ ପୁଅ ପୁଣି ଝିଅ।
ଉଁ ହୁଁ।
ଆଉ ତମର।
ଆମେ ଦି ଭଉଣୀ ଆମର ଭାଇ ନାହିଁ।
ଅ ହଁ।
ହୁଁ।
ଆଉ ଉଁ ରାତିରେ ଆଜି କଣ ଖାଇବ।
ରାତିରେ ରୁଟି।
ଉଁ ହୁଁ।
ହୁଁ ମୁଁ ଏଇନା ରୁଟି ଦଳିକି ପଳେଇ ଆଇଲି। ମୁଁ କହିଲି କାମ ସାରିଦିଏ ତାପରେ ପଢିିବି ବସିକି ଆଉ।
ହଁ କଣ ପଢ଼ୁଛ।
ହୁଁ କଣ।
କଣ ପଢ଼ୁଛ।
ହୁଁ ମୁଁ ମୋର ପ୍ଲସ୍ ଥ୍ରୀ ଫାଷ୍ଟ ଇୟର।
ଯେ ମାନେ କଣ ପଢୁଛ ହେଇ ଓଡ଼ିଆ ଅନର୍ସ।
ନାଇଁ ଓଡିଆ ଅନର୍ସ ନୁଅ ଏଜୁକେସନ ହଁ ସବୁ ନୋଟ ଫୋଟ ବା ଲେଖୁଛି। ହଁ ସବୁ ଆଉ।
ତମେ ସେକେଣ୍ଡ ସେମିସ୍ଟାର ରେ ମ୍ୟାଥ ଅଛି କି।
ମ୍ୟାଥ ନାହିଁ ଇକୋନୋମିକ୍ସ ରେ ମ୍ୟାଥ।
ହୁଁ ଆମେ ମୁଁ ଓଡିଆ ଅନର୍ସ ନା ତ ଆଜି ଯୋଉ କଲେଜ ଯାଇଥିଲି। ହଁ ସେକେଣ୍ଡ ସେମିସ୍ଟାରରେ ମ୍ୟାଥ୍ ଅଛି ବୋଲି ମୁଁ ସତରେ ଜାଣି ନଥିଲି ଆଜି ଜାଣିଲି।
ଆଉ ତମର ସେକେଣ୍ଡ ଇଅର ବା।
ହୁଁ।
ତମର ସେକେଣ୍ଡିଅର।
ଏ ନାଇ ନାଇ। ସରି ସରି ମୁଁ ଭାବିଲି ତମ ବି ସହିତ ହିଁ ମିଶି ଯାଉଛି ମୁଁ।
ଉଁ ହୁଁ ହୁଁ ହୁଁ।
ମୁଁ ଫାଷ୍ଟ ଇଅର ଟୋଟାଲ ଇଏ କରିପାରୁନି ସେକଣ୍ଡ ଇଅର ହଁ ଏଇଆକୁ କୁହନ୍ତି ଯେ ତାଡ ସେମିଷ୍ଟାର କିନ୍ତୁ ମ୍ୟାଥ ପଢଉଛନ୍ତି ତ। ଆମର ଏ ସ୍କୋୟାର ପ୍ଲସ ବି ସ୍କୋୟାର ସେଇରା।
ଓହୋ ଇଏ କଣ ଥିବ ଯଦି। ମୁଁ ତ ଜା
ମୁଁ ତ ଗଲି। ରେଗୁଲାର ମାନେ କହିବାକୁ କଲେଜ ଯାଏ ଯେ ଏଇନେ ଟିକେ ପ୍ରୋବ୍ଲେମ୍ ଯୋଗୁ ଭଲରେ ଯାଇପାରୁନି। କେତେବେଳେ ଯାଉଛି। ହଁ ଭଲ ସେ କ୍ଲାସ କରିପାରୁନି। ପଳେଇ ଆସୁଛି ସବୁ କ୍ଲାସ୍ କରିପାରୁନି। କାମ ପଡ଼ିଯାଉଛି। ଯେନ୍ତି ଆପଣ ହେଯୁ କଲ କରିଥିଲେ। କଲେଜରୁ ଆସିକିନି ମୁଁ ଯାଇଥିଲି ଗୋଟେ ଜାଗାକୁ। ସେଠେ ଲେଟ୍ ହେଲା ଯେ ବସିଥିଲି। ତାପରେ ମୁଁ ଆପଣଙ୍କୁ କହିଥିଲି ଗାଡି ମଟର ଯାଉଛି ଶୁଭା ଯାଉଛି ନା ନାହିଁ। ତାପରେ କଲ କଲେ ଇଆଡେ ଆଉ ଶୁଭା ଗଲାନି ତୋଟାଲି। ତମ କଥା ତାଲେ ଦେ ବି କେତେଏଳେ କଟିଗଲା।
ଉଁ ହୁଁ। ହଁ ଯଉ ହଉଛି
ତାହେଲେ ତମର ଆମର ମୁଁ ଜାଣିନି ସେକେଣ୍ଡ ସେମିଷ୍ଟାରେ କଣ କେମିତି?
ଆଉ ଜନି ଅଷା କେମିତି କରନ୍ତି ଆପଣ ଗାଁରେ?
ଜହ୍ନି ଉଷା ଆମେ ତ ରହିଲୁ ବାହାରେ ବାହାରେ ରହିଲୁ। ଗାଁ ରେ କଣ କେମିତି ହୁଏ ଜାଣିନୁ। ଆମେ ବି ଯୋଉଠି ଅଛୁ ସେଠିି କିଏ ନାହାନ୍ତି ଝିଅ। କିଏ ନାହାନ୍ତି ଆମେ ତ ବାଉଣ୍ଡ୍ରି ଭିତରେ ହଁ ବାଉଣ୍ଡ୍ରି ଭିତରେ ରହିଲୁ ଯେ ନା ହଉଛି ଏଠି ଝିଅ ପିଲା କେହି ନାହା ନ୍ତି ଆମେ ଦି ଜଣ ଖାଲି ଛୋଟ ବେଳୁ ରହିଛୁ। ଆମେ ଦି ଜଣ ଖାଲି। ଆଉ ଏଠି ଆଉ ଜଣେ ଆମ ମ୍ୟାଡାମ ଜଣେ ଥିଲେ ଯେ ସେ ଏଇଠି ସବୁ ଆଗରୁ ଝିଅ ପିଲା ମାନେ ସେ ବଡ ବଡ ଝିଅ ଚା କିରି କରୁଛନ୍ତି ଏଇଠି। ସେମାନେ ହେତେବେଳେ ଥିଲେ ଯେ ସେଠି ସେ ଥିଲାବେଳେ ଆମେ ଆମ ଚଉରାରେ ଭଲ କି ଭଲ କର ଆଉ ସେମାନେ ପଳେଇଲାଠୁ ଆମେ ଦି ଜଣ ଏକୁଟିଆ ହେଇଗଲୁ ଆଉ କିଛି କରିପାରୁନୁ। କେମିତି କଣ କରନ୍ତି ଆମେ ଜାଣୁନଥିଲୁ। ସେ ଗୋଟେ ବର୍ଷ ଆସିଥିଲେ। ଆମେ ଆମ ସେଇ ବର୍ଷ ଟା ଟିକେ ଭଲ କି ମାନେ ଜହ୍ନି ଓଷା ନୁହେଁ ତ ଯୋଉ କୁମାର ପୁର୍ଣ୍ଣିମା କରିଥିଲୁ।
ଓ ହଁ।
ହୁଁ ତମ ଆଡେ ଭଲ ହଉଥିବ ନା।
ଭଲ ହଉଥିବ ଯେ ମୁଁ ଗାଁରେ ଆଗରୁ ବହୁଥିଲି ଅବିକା କରୁନି।
ହୁଁ ହୁଁ ଜହ୍ନି ଓଷା କର।
ଜହ୍ନି ଓଷା କରେ। ଖୁଦୁରୁକୁଣି ଉଷା କେବେ କରିନି। ଥର ଟିଏ କରିଥିଲି ଆରବର୍ଷ।
ହୁଁ।
ସେଇ ଆର ବର୍ଷ ହିଁ। ତାପରେ ଏ କଣ କରିବି ଛାଡ଼ିଦେଲି ଆଉ।
ଉଁ ହୁଁ। ଆମର ବି ଏଠି କେହି ନାହାଁନ୍ତି ଛୁଆ ଥିଲେ ମାନେ ଏକାଠି ସାଙ୍ଗ ହେଇକି ଭଲ। କି ମାନେ ମଜା ମସ୍ତି ଭଲ ଲାଗେ କରିବାକୁ। ଏକୁଟିଆ ବି ଆମେ ବି କରୁନୁ ଛୋଟ ବଳେ ଆମେ ଯାଉଥିଲୁ ଆମର ସେ ଭିତର ଆଡେ ସାଇଗୁରା। ବହୁତ ଦୂରରୁ। ସେଇଠି ଖାଲି ଭୋଗ ଦେଇଦେଇକି ଆମେ ପଳେଇ ଆସୁ ପୁଣି ବାପା ନେଇ ଆସନ୍ତି ଭୋଗ। ଏବେ ଏଇ ତିନି ଚାରି ବର୍ଷ ତଳେ ହଉଛି ସେ ଯୋଉ ମ୍ୟାଡାମ ଯୋଉ କହୁଥିଲି ସେ ଥିଲେ ସିଏ ଥିଲା ବେଳେ ବହୁତ ମାନେ ଆସନ୍ତି ଝିଅ ମିଶିକି ଆମେ ଏଇଠି ବଡ ବଡ ମୂର୍ତ୍ତି ଆଣିକି ଚାନ୍ଦ ଫାନ୍ଦ ଆଣିକି ହଉଛି ଚାନ୍ଦି ଫାନ୍ଦି ଆଣିକି ଏଇଠି ପୂଜା କରୁ ସି ଲାଷ୍ଟେ ଏ ଲାଷ୍ଟରେ ଏ ବେଳକୁ ଲାଷ୍ଟ ରବାର ବେଳକୁ ଆମେ ଶାଢୀ ଫାଢୀ ପିନ୍ଧିକି ହେଲା ଅଁ ସଂସ୍କାରୁ ସବୁ ମିଶିକି ଆଉ ତ ସବୁ ପଳେଇଲେ ଆଉ ଆମେ ଏକୁଟିଆ ଇଚ୍ଛା ହଉନି। ଏଇ ଛୋଟ ମୂର୍ତ୍ତି ଟେ ଆଣିକି ପୂଜା କରିଦଉ ଦି ଜଣ। ହୁଁ।
ମୁଁ ତ ଏତେ କିଛି ଜାଣିନି କରିଛି କିନ୍ତୁ ବହୁତ ବର୍ଷ। କିନ୍ତୁ? ଏତେ କିଛି ଜାଣିନି ବହି ଭଲରେ ପଢି ଆସିବନି। ପଢିଦେବି କିନ୍ତୁ ମୋ ଭୟେସ ତ ଯେମିତିଆ। ହୁଁ ହୁଁ ଏ କାହାକୁ ଶୁବାଯିବନି।
ଛୋଟ ଛଆଙ୍କ ଭଳିଆ ଶୁଭୁଚି।
ସେଇଟା ଯୋଗୁ
ହୁଁ।
ତମେ ତ ଆହୁରି ଛୋଟ ଛୁଆ।
ନାଁ ମ ତମଠୁ କ ମ ହୁଁ ହୁଁ
ମୁଁ କଣ କରିବି ମୋର ଛୋଟ ଛୁଆ ଙ୍କ ଭଳିଆ ଭଏସ ହୋଉଛି। ଯାହା ସହିତ ବି ମାନେ ଏମିତି ଘରେ କ କଥା ହୁଏ ମତେ କହିବେ ଆଲୋ ମା। ତୁ କଣ ଛୋଟ ଝିଅ ଟା କି ମୁଁ କହିଲି ନାଇଁ ତ ମୁଁ ତ କୋଡିଏ ବର୍ଷର ଛୁଆ। ନାଁ ତୋ ଭଏସ ଟା କଣ ଛୋଟ ଛୁଆଙ୍କ ଭଳିଆ। ମୁଁ କହିଲି ମୁଁ କଣ କରିବି ଯେ?
ହୁଁ ହୁଁ ହୁଁ।
କଣ କରିବା ଆଉ ଦେଇଛନ୍ତି ଭଗବାନ ଏମତି ଗୋଟେ ଭୟେସ ଯେ ଯାହା ସହିତ କଥା ହେଲେ ବି ସମସ୍ତେ କହୁଚନ୍ତି ଛୋଟ ଛୁଆଟେ ବୋଧେ?
ହଁ। ମୁଁ ବିଭା ମୁଁ ଯେତେବେଳେ ଫାଷ୍ଟେ ଶୁଣିଲି ମୁଁ କହିଲି ଛୋଟ ଝିଅ ଟା ବୋଧେ ମୋଠୁ ସାନ ନା କଣ ଆଉ ହୁଁ ହୁଁ।
ହୁଁ। ହୁଁ।
ଆଉ ତମ ଛୋଟ ଭଉଣୀ କଣ କରୁଚନ୍ତି?
କଣ?
ତମ ଛୋଟ ଭଉଣୀ କଣ କରୁଛନ୍ତି?
ମୁଁ ତ ସାନ ମୋର ସେ ବଡ ଭଉଣୀ ହିଁ।
ଓହୋ ତମେ ସମସ୍ତଙ୍କଠୁ ସାନ।
ନା।
ଆ ଭଲତ ଯାହା ହଉ ସାନ ହେଇକି ପ୍ଲସ ଥୀରି ପଡିଲଣି।
ହୁଁ ସବୁଠୁ ସାନ ମୁଁ ଆମ ପରିବାରରେ ମୋ ଦା ଦା ମୋ ଆମ ପରିବାର ସବୁଠୁ ସାନ ମୁୁଁ।
ହଁ।
କିନ୍ତୁ ମତେ ଦେଖିଲା ବେଳକୁ କେହି ପଚାରୁନାହାନ୍ତି।
କାହିଁକି?
ସାନ ମାନଙ୍କୁ କେହି ପଚାରନ୍ତିନି।
ଆରେ ବଡ ମାନଙ୍କୁ କେହି ପଚାରନ୍ତିନି?
ସା ଆମର ଓଲଟା।
ସାନ ମାନଙ୍କୁ ବହୁତ ଗେହ୍ଲା କରନ୍ତି। ଝିଅ ପିଲା ପ୍ରବଳ ଗେହ୍ଲା।
ଗେହ୍ଲା କରନ୍ତି ଯେ ଆଁ ହଉଛି। ହୁଁ ମତେ ମୋ ବୋଉ ଗେହ୍ଲା କରେ। ଆଉ କେହି ଭଲ ପାଆନ୍ତିନି।
ବୋଉ ଦି ଜଣ ଯାକ ବହୁତ ଗେହ୍ଲା କରନ୍ତି। ବଡ ହେଇ ସାଇଲେ ଆଜି ଯାଏବି ଏଇଠି ମାନେ ବାହାରେ ରହିଲି ତଥାପି ମୋ ମା ସଦାବେଳେ ହଉ କଣ କରୁଚ? କଣ୍ କରୁଚ କର ମୁଁ ରଖୁଚି।
ହଉ।